ହାଲୋ। ହାଲୋ। ହାଲୋ। ହାଲୋ। ଝିଅ କଁ କଥା ଆସୁନି।
ହାଲୋ।
ହାଲୋ ଆଉ।
ହାଲୋ ହାଲୋ।
ହଉ ନେଇ ତ ଶୁଭୁ ନେଇ କି।
ହଁ ଶୁଭୁଚି।
ଆଁ।
ହଁ ଆଉ।
ହଁ ଆଉ ବୁ ଆଉ ଏଇ ବସିଥିନୁ ସନ୍ଧ୍ୟା ବେଳେ ଆଉ ଇଆଡେ ତ ବର୍ଷା ବର୍ଷା ନାହିଁ ସେଆଡେ ବର୍ଷା ହେଇଛି ନା।
ନା ବର୍ଷା ତ ନାହିଁ ଗରମ ହଉଛି ପ୍ରବଳ।
ଆଉ ଏ ବର୍ଷ ତ ମୁଗ ଚାଷ ଗଲା ବର୍ଷା ଫର୍ଷା ହେଲା ନି ଏ ବର୍ଷ ଜମା ମେଘ ନାହିଁ। ହଁ ଗୋଟେ ଫସଲ ବୁଡିଗଲା।
ହଁ ମୁଗ ଚାଷ ବ ମୁଗ ଚାଷ ତ ବନ୍ଦ ହେଲା ବାଇଗଣ ଚାଷ ବି ଏବ ବର୍ଷ ସେମିତି ହେଲାନାହିଁ ଆଉ ଖାଲି ପୋକରା ବାଇଗଣ ହେଲା ଆଉ। ଚାଷୀ ତ ଲସ ପଇଡିଲେ ଖାଇଲେ।
ହୁଁ ଆଉ ରଜ ପର୍ବ କେମିତିଆ ପାଳନ ହେଉଚି ସିଆଡେ?
ହଁ କରୁଚନ୍ତି ଆଉ ଦୋଳି ପକଉଚନ୍ତି ଛୁଆମାନେ। ନୂଆ ଡ୍ରେସ କିଣିବାକୁ ଯାଉଛନ୍ତି। ଆଉ ଏମିତି ଆଉ ରଜ ପାଇଁ ଗରମ ତ ହଉଛି ଭାରି। ଆଉ କଣ ରଜ ପାଳିବେ ଏ ବର୍ଷ। ପ୍ରବଳ ଗରମ ହଉଚି ବର୍ଷା ନାହିଁ।
ଆଉ ଏପଟେ ତ ଭଲ ବର୍ଷା ହଉଚି ଦି ଦିନି ତିନି ଦିନରେ ଥରେ ନେଖା। ଆଉ କାଳ ବୈଶାଖୀ ହେଇକି ସବୁ ଗ ଛ ପଛ ଭାଙ୍ଗିଚି ଆଉ ଚାଷ ବାସ ଭଲ ହଉଚି ଏପଟେ ଆଉ। ଏପଟେ ବର୍ଷ ର୍ଷା ଦି ଦିନେ ତିନି ଦିନେ ଥରେ ନାଖା ହଉଚି।
ଆମର ଏଠି ବର୍ଷା ନାହିଁ। ବର୍ଷା ଉଠଉଚି ହେଲ ଲେ ବୁଲି ଯାଉଚି ଆଉ ହୋଉନେଇ ଆଉ।
ଆଉ ଇଆଡେ ଇଆଡେ ତ ସବୁ ପନିପରିବା ରେଟ। ବର୍ଷା ହେଇକି ସେଇ ଯୋଉ ହୁଳ ପଥର ଅଁ କଚାଡ଼ିକି ସବୁ ପନିପରିବା ନଷ୍ଟ କରିଦେଇଚି। ସବୁ ରେଟେ ବାଇଗଣ କେଜି ହୋଉଚି ଷାଠିଏ। ଆଉ ଭେଣ୍ଡି ଚାଳିଶି ଆଉ କଲରା ଷାଠିଏ ଆକାଶ ଛୁଆଁ ରେଟ ସବୁ ବିଲାତି ଷାଠିଏ ‌ ଆଉ କେହି କମ ନାହାଁନ୍ତି ବର୍ତ୍ତମାନେ ଏଇ ହୁଳ ପଥର ହେଇଗଲା ପରେ ସବୁ ରେଟ୍ ବଢ଼ିଯାଇଚି।
ଓ ହୋ ଆମର ତ ଏଠି ଯୋଉ ବର୍ଷା ଋତୁର ଯୋଉ ପରିବା ସବୁ ଜହ୍ନି କାକୁଡି କଲରା ଏମିତି ସବୁ ଲଗଉଛନ୍ତି ଚାଷୀ ଆଉ ଆଉ ସାରୁ ସାରୁ ଲଗା ହଉଚି।
ଆବକୁ ବର୍ଷା ଅଛି ବର୍ଷା ହେଲେ ସବୁ ଗଛ ହବ ଫସଲ ହବ ଆଉ।
ପାଗ କଣ କରିବ କେଜାଣି ଚାଷୀ ତ ଲସ ରେ ପଡିଚନ୍ତି ଏ ବର୍ଷ।
ଏବେ ଦି ତିନି ଦିନି ହେଲା ବର୍ଷା ହେଇନି।
ନା ବର୍ଷା ନାହିଁ। ଗରମ ହୋଉଚି ଭାରି ବର୍ଷ ତା ନାହିଁ
ବର୍ଷା ହବ ଗରମ ହୋଉଚି ଆଉ ଇଆଡେ ତ ସବୁବେଳେ ବର୍ଷା ଚାଲିଚି।
ପବନ ହୋଉଚି ବର୍ଷା ଉଠଉଚି ପବନ ଉଡେଇ ନେଇ ଯାଉଚି ବର୍ଷାକୁ।
ହଁ
ଆଉ ଯୋଉ ବାଡିରେ ଯୋଉ ଗଛ ପ ଉଁ ଜାହା ଆଁ ଭେଣ୍ଡି ଜହ୍ନି ଶାଗ ବୋଇତାଳୁ କଖାରୁ ଏ ସବୁ ଲଗା ହେଇଥିଲା ସେ ଗଛ ସବୁ ପୋଡିଗଲାଣି। ଆଉ ବଷ ର୍ଷା ହୋଉନି ଟେକା ପାଣି ଯାହା ଦିଆହଉଚି ଆଉ ବଞ୍ଚେଇକି ରଖିଚୁ ଗଛକୁ।
ଆଉ ଲେମ୍ବୁ ହେଇଥିଲା ଭଲ ଲେମ୍ବୁ ହେଇଚି ନା ରସ ବାହାରିଲାଣି ନା ସେ ଲେମ୍ବୁରୁ?
ହଁ ଲେମ୍ବୁ ହେଇଚି ଆଉ ହେଇଚି ଲେମ୍ବ
ଆ ନଡିଆ ପରା ହେଇଚି।
ହଁ ନଡିଆ ଗୋଟେ ଗଛ ଆଜି ପରା ହେଇଚି ରଜ ପାଇଁ ଆଉ। ଝିଅ ଘରୁକୁ ଦିଆଯିବ।
ୟା ଦରକାର ଆଉ।
ହଁ ପିଠାପଣା ହବ। ଆଉ ଝିଅ ଘରୁକୁ ଦିଆଯିବ। ତେ ଚମାର ଜଣେ ଆସିଥିଲେ। ଆସିଥିଲେ ଜଣେ ଚମାର।
ହଁ ହଁ ହଁ।
ଆଉ ସିଏ ପାରି ଦେଇଛନ୍ତି ଆଉ।
ପିଠା କରୁଚ ରଜୁକୁ କଁ କଁ ପିଠା?
ହଁ ଆରିସା କାକାରା ପିଠା ହବ ଆଉ ବିରି ପିଠା ହବ ପୋଡ ପିଠା। ସରୁ ଚକୁଳି ଏମିତି ହବ ଆଉ ରଜରେ ଆଉ।
ଆଉ ମାଛ ମାଉଁସ ହବନି।
ଆଉ ଏ ବର୍ଷ ତ ଅଁ ହଁ ଗୋଟେ ବାରରେ ପଡିବ ଆଇଁଷ ବାର ଆଉ। ତ ବାର ପଡି ଯାଉଚି। ଆଇଁଷ ଖାଇବା ମନା। ଆଉ ପହିଲି ରଜ ଦିନ ଆଇଁଷ କରାହବ ଆଉ ମା ଛ ମାଂସ ହେଁ କରିକି ସବୁ ଖାଇବେ ଆଉ।
ଆଉ ପୁଅ ପିଲାମାନେ ଖାଇବେ ତିନି ଦିନି ସାରା ମାଉଁସ ରଜ ପର୍ବ ଉଡେଇବେ ଖାଇକି ଆଉ।
ହଁ ପୁଅମାନଙ୍କର କଣ ଅଛି ସିଏ ଖାଇବେ ସବୁଦିନେ।
ଆଉ ରୋଷେଇ ହେଲାଣି ନା?
ହଁ ରୋଷେଇ କରୁଚି ବସ୍
ଆଁ ଆଜି କଣ ତରକାରୀ?
ଆଜି ତ ମଙ୍ଗଳବାର ଆଇଁଷ ହବ ନାଇଁ ଆଉ। ଆଜି ଡାଲମା ଆଉ ଗୋଟେ ଭଜା ସନ୍ତୁଳା ଯାହା କରିମି ଆଉ।
ହଁ ନିରାମିଷ ଆଉ।
ହଁ। ଆଉ ତମେ ଖାଇସାରିଲଣି ଜଳିଖିଆ ଚା ଜଳିଖିଆ।
ଆଉ ଆମେ ତ ଆଇଁଷ ଖାଉନୁ ଚା ଜଳିଖିଆ ଖାଇଲୁ ଏଇ ଯୋଉ ସାଡେ ଛଅରେ ଚା ଆଉ ବିସ୍କୁଟୁ। ଅଁ ଆଉ ପିଠା। ଚାଖଣା କରିକି ଖାଇଲୁ ଆଉ। ତାପରେ ରାତିକି ଭାତ ଆଜି ନୁଅଁ ଆଜି ଆମର ରୁଟି। ରୁଟି ଡାଲମା।
ହୁଁ। ଆଉ ତମ ଦେହ ଭଲ ଅଛି?
ହଁ ନା ମୋ ଦେହ ପୁରା ଭଲ।
ହଉ। ହ
ରଜ ପାଇଁ ପ୍ରସ୍ତୁତି ସବୁ ଚାଲିଚି।
ହଁ ଗରମ ତ ହଉଚି ଆଉ ରଜ ଅଛି ଆଉ ଚାରି ଦିନି।
ବର୍ଷା ଟିକେ ହେନେ ଭ ଲ ଲାଗନ୍ତା ରଜଟା ଭଲ ପାଳନ ହୁଅନ୍ତା।
ହଁ।
ଇଆଡେ ତ ରଜରେ ସବୁ ଦୋଳି ତ ସବୁ ପକେଇଚନ୍ତି ମୋ ଡଙ୍ଗା ଦୋଳି ପ ଟା ଦୋଳି ଇଁ ଆଉ ଚକିରି ଦୋଳି। ଏ ରାମ ଦୋଳି। କେତେ ଦୋଳି ଦେଖିବ ଏଠି।
ହଁ।
ହଁ ଦୋଳି ମାଇକି ଫାଇକି ନଗେଇକି ସବୁ ଇଏ କର ଆୟୋଜନ କରୁଛନ୍ତି। କଲେକ୍ସନ କରୁଛନ୍ତି ଟଙ୍କା ସବୁ ଲୋକଙ୍କ ଗଦରୁ। ବଡ ଧରଣର ଏଠି ରଜ ମାହୁଲ ରଜ ମଉଜ କରିବେ ମାହୁଲ ବନେଇବେ।
ଆଉ ତମେ ଏ ବର୍ଷ ଆଉ ଭଲ ରଜ ପାଳିବ ସେଠି ଆଉ ବାହାରେ ଆଉ ବିଦେଶରେ ଆଉ।
ହଁ।
ଗାଁ ରେ ରଜ କରୁଥିଲ, ଏ ବର୍ଷ ବିଦେଶରେ ରଜ ପାଳିବ ଆଉ।
ହୁଁ। ରଜରେ ଯୋଗ ଦବାକୁ ପଡିବ ଭଲେଇକି ଆଉ।
ହଁ। ଆଉ।
ଆଉ। ଏଇନା ତ ଖାଇବା ଟାଇମ ହେଇନେଇ ଆଉ ରୋଷେଇ ଚାଲିଛି। ସାଢ଼େ ନଅରେ ଦଶରେ ଆମେ ଖାଇବୁ।
ହଁ ଏଲେ ସନ୍ଧ୍ୟା ବେଳେ ଆଉ କଣ ଖାଇବ।
ହଁ ହଁ।
ଜଳଖିଆ ଖାଇବା କଥା ଆଉ।
ଆ ଇଆଡେ ସବୁ ଧାନ ତଳା ସବୁ ପଡିଲାଣି। ବର୍ଷା ହଉଚି ଇଆଡେ ତଳା ପକେଇଲେଣି ଆଗୁଆ ହେଲା ଏପଟେ ଆଉ ତଳା ସବୁ ପକେଇଦେଲେଣି। ଚାଷୀ ମନ ଖୁସି ଭଲରେ ରଜ ପାଳନ କରିବେ। ଆ ରଜ ମାହୁଲ ବନେଇବେ।
ହଁ। ହଉ ଆଉ ରଜ ପାଳନ କରିବ ସେଠି ଆଉ। ଆମେ ତ ଗାଁରେ ରହିଲୁ ଆଉ ତମେ ବିଦେଶରେ ଏ ବର୍ଷ ରଜ ପାଳିବ ଆଉ ତମର ଅଛି ଯୋଗ ଆଉ। ହଉ ତାହେଲେ ହଉ ତାହେଲେ ରଖୁଛି ପରେ କଥା ହବା।
ହଉ ରଖ ହଁ।
ପୁରା ଦଶ ହେଇଗଲା ଲୋ ଝିଅ ଦଶ ହେଇଗଲା।